ନମସ୍କାର ମ୍ୟାଡ଼ାମ।
ହ୍ୟାଲୋ, ଆଜ୍ଞା ନମସ୍କାର।
ନମସ୍କାର ମ୍ୟାଡ଼ାମ।
ଆପଣଙ୍କର ଶୁଭୁନି ଟିକେ ଠିକସେ।
ନମସ୍କାର ମ୍ୟାଡ଼ାମ୍।
ହଁ ଆପଣ ଟିକେ ମୁହଁ ପାଖ ମାନେ ପାଟି ପାଖକୁ ନିଅନ୍ତୁ ନହେଲେ ବଢାନ୍ତୁ ଟିକେ ସାଉଣ୍ଡଟା ଶୁଭୁନି ଠିକସେ।
ଶୁଭିଲା ମ୍ୟାଡ଼ାମ?
ହଁ ଶୁଭୁଛି ଅଳ୍ପ ଅଳ୍ପ, ହଁ କୁହନ୍ତୁ।
କଣ କରୁଛନ୍ତି ଆପଣ?
ନାଇଁ-ଇ-ଇ ବସିଛୁ ଆଉ, ଖାଇସାରିକି ବସିଛୁ।
ରୋଷେଇ କଣ କରିଥିଲେ?
ଆଜ୍ଞା?
ରୋଷେଇ କଣ ହେଇଥିଲା ଆଜି?
ରୋଷେଇ ରୁଟି ତରକାରୀ ଆଉ
କଣ ତରକାରୀ କରିଥିଲେ?
ତରକାରୀ ସେଇ ସୋୟାବିନ୍ ଆଳୁ ତରକାରୀ ଆଉ ଟିକେ ଭଜା ହେଇଥିଲା।
କେମିତି କଲେ କଣ-ଅ-ଅ-ଅ ମସଲା କଣ ସବୁ ପକେଇଥିଲେ?
ମସଲା ପଡ଼ିଥିଲା ସେଇ ଆମର ତ ବିନା ପିଆଜ ରସୁଣ ନା, ଆମେ ପିଆଜ ରସୁଣ ଖାଉ ନା
ଆପଣ କଣ ଦୀକ୍ଷା ନେଇଛନ୍ତି ନା କଣ?
ନା ଦୀକ୍ଷା ନୁହେଁ, ଏମିତି ନର୍ମାଲି ଖାଉନା ଶ୍ରାବଣ ମାସ ଷ୍ଟାର୍ଟ ହବ ତ ଆଷାଢ ଶ୍ରାବଣ ଦୁଇ ମାସ। ଖାଉନା ଆଉ।
ଶ୍ରାବଣ ମାସରେ ତ ଛାଡନ୍ତି, ଆଷା ଆଷାଢ ମାସରେ ତ ଛାଡନ୍ତିନି ନା ସେ
ଆଷାଢ଼ ଶ୍ରାବଣ ଦୁଇ ମାସ ଆମେ ଖାଉନା, ସେ ଆଷା଼ଢ଼ରେ ପୂଜା ପର୍ବଣ ଅଛି ଆମର ସେ ପାଇଁ ଖାଉନା ଆଉ ଶ୍ରାବଣର ତ ଆମେ ଶିବଙ୍କୁ ଟିକେ ମାନୁ ବହୁତ୍ ସେଥିପାଇଁ ଖାଉନା।
ତାହେଲେ ତ ଚପଲ ବି ପିନ୍ଧୁ ନଥିବେ?
ଆଜ୍ଞା ସେଥିରେ ହିଙ୍ଗୁ ଅଦା
ହୁଁ।
ଆଉ କଞ୍ଚାଲଙ୍କା ଆଉ ଟିକ୍ ଟିକେ ଯୋଉ କାଜୁ ମଗଜ ପକେଇକି ହଇଥିଲା ଆଉ।
କିଏ ରୋଷେଇ କରିଥିଲା ଆପଣ ନା ଆଉ କିଏ ରୋଷେଇ କରିଥିଲେ?
ନାଇଁ ନାଇଁ ମୁଁ କରିଥିଲି ଝିଅ ଅଛି ଝିଅ ଖାଇଥିଲା ଆଉ।
ଓହୋଃ, ଝିଅ କେତେ ବର୍ଷର ଝିଅ କି?
ଝିଅ ସତର ବର୍ଷ ଅଠର ବର୍ଷ ଏଠି।
ଆଚ୍ଛା ଆଉ ଆପଣ କଣ କରନ୍ତି? ଆପଣ କଣ କରନ୍ତି?
ମୁଁ-ଉ-ଉ ଗୃହିଣୀ ଆଉ ପିଲାଙ୍କୁ ପଢ଼ାଏ ଆଉ।
କୋଉଠି ଆପଣଙ୍କର ଘର?
ଘର ଆମର ଭଦ୍ରକ। ଆପଣଙ୍କର?
କେଉଁଝର।
ଆପଣଙ୍କର କେଉଁଝର?
ହୁଁ। ଆଉ ରଜ କେମିତି କଣ ହେଇଥିଲା?
ହଁ ରଜ ସେଇ ଘରକୁ ଟିକେ ଯାଇଥିଲୁ। ସେ ଘରକୁ ଯାଇଥିଲୁ ସେ ପିଠା ପଣା ଆଉ କଣ ରଜ ଆମର ତ ଏୟା ଆଉ ଆପଣ କୁଆଡେ ବୁଲିବାକୁ ଯାଇଥିଲେ?
ଆମର ତ ଆମ ଗାଁରେ ରଜ ହଉଥିଲା ଯେ ଲୋକ ବାହାରୁ ସବୁ ଆସିଥିଲେ।
ଆଜ୍ଞା ଆପଣ ଖାଇଲେଣି?
ଖାଇନି।
ଖାଇନାହାନ୍ତି ଏତେ ଲେ ରା ରାତି ହେଲାଣି ଟିକେ ଖାଇନାହାନ୍ତି?
ଖାଇନି ଯାଇନି ଏଇ ଆସିଲି ଗୋଟେ ଯାଇଥିଲି ବାହାରକୁ ଏଇ ଆସିଲି ଏବେ ଏଇନା।
କଣ ଖାଇବେ?
ଆ ରୁଟି ଖାଇବା କଣ ହେଇଥିବ ମୁଁ ତ ଜାଣିନି।
ଆଜ୍ଞା ଆପଣ କଣ କରନ୍ତି?
ଏଇ ବିଜ୍ ନେସ୍ ଚାଲିଛି ଆଉ।
କାହା କୋଉ ବିଜ୍ ନେସ୍ ଆପଣଙ୍କର?
ମୁଁ କଣ୍ଟ୍ରାକ୍ଟ କାମ କରୁଛୁ।
ଆଜ୍ଞା ଆଜ୍ଞା। ଆ ଆଉ କେଉଁଝରରେ କୋଉ କୋଉ ଜାଗା ସବୁ ବୁଲିବାକୁ ଯାଇଛନ୍ତି?
କେଉଁଝର ତ ସବୁ ବୁଲିଚି ଆମର ସାନ ଘାଗେରା ଜାଣିଥିବେ ବଡ଼ ଘାଗେରା ଜାଣିଥିବେ? ତାରିଣୀ ମନ୍ଦିର ଜାଣିଥିବେ? ଖଣ୍ଡାଧର ଜାଣିଥିବେ ହଁ।
ଖଣ୍ଡାଧର ଯାଇଛନ୍ତି ହଁ ମାଆଙ୍କ ପାଖକୁ ତ ଆମେ ଯାଉ ବି ଆ ଚୁଟି ଫୁଟି ପଡ଼ିଲେ।
ତାରିଣୀ ମନ୍ଦିର। ଆ ସନ୍ଧ୍ୟାବେଳେ ତାରିଣୀ ମନ୍ଦିର ଆସିବ ବହୁତ ବଢ଼ିଆ ଲାଗିବ ଆଳତୀ ବି। ଦଉଥିବେ ସନ୍ଧ୍ୟାବେଳେ।
ଆପଣ କେବେ ଭଦ୍ରକ୍ ଆଖଣ୍ଡଳ ମଣି ମନ୍ଦିର ଆସିନାହାନ୍ତି ଏଠିକି?
ଯାଇନି।
ଆସିବେ ବାବାଙ୍କୁ ଦେଖିବେ ଶ୍ରାବଣ ମାସରେ ଆମର ବହୁତ ଏଠି ଲୋକ।
ମୁଁ ଶ୍ରାବଣ ମାସରେ ତ ଶିବ ଠାକୁରଙ୍କୁ ବହୁତ ପୂଜା କରିଥିବେ।
ହଁ ଆମର ବହୁତ ଭିଡ ହୁଏ ବହୁତ ମାନେ ଯାଇ ହୁଏନି। ଆମେ ବି ଯାଇପାରୁନା ଏତେ ଭିଡ ବାବା। ହୁଁ ବାବାଙ୍କ ପାଖରେ ବହୁତ ଭିଡ ହୁଏ ରାସ୍ତାଘାଟ ପୁରା ବନ୍ଦ ଶ୍ରାବଣ ମାସ ସୋମବାରରେ ସବୁ। ଆପଣ କୋଉ କୋଉ ଜାଗା ସବୁ ଆଉ ବୁଲିଛନ୍ତି?
ବାହାରେ ବୁଲୁଚୁ ବୁଦ୍ଧଗୟା ଅଯୋଧ୍ୟା। ବାରାନାସୀ କାଶୀ।
କାଶୀ ଅଯୋଧ୍ୟା ଯାଇଛନ୍ତି ତାହେଲେ।
ହଁ ଦିଥର ଲେଖା ଯାଇକି ଆସିଲୁଣି।
ଭଲ ଆଉ ବହୁତ ଭଲ ହେଇଥିବ ସେ ମନ୍ଦିର?
ବଢିଆ ପୁରା ଲାଇନ ରେ ଛିଡା ହବ ଯୋଉ କାଶୀ। ଯିବ ଯୋଉ ଆମର
ବିଶ୍ୱନାଥ।
କାଶୀ ବିଶ୍ୱନାଥ।
ଆଜ୍ଞା।
କାଶୀରେ ତ ଛିଡ଼ା ହେଲୁ ପୁରା ଗୋଟେ ଦିନ ଲାଇନରେ ପୁରା ଛିଡ଼ା ହେଲୁ ଶ୍ରାବଣ ମାସରେ ଯାଇଥିଲୁ।
କେଦାରନାଥ ବଦ୍ରୀନାଥ ଯାଇନାହାନ୍ତି?
ଯାଇନୁ ଏଇ ଆର ମାସ ଯିମୁଁ ନେପାଳ।
ନେପାଳ କାହିଁ ଯିବେ?
ବୁଲିବା ପାଇଁ।
ବୁଲାବୁଲି ହଁ। ଆପଣ କଣ ଟୁରିଜିମ୍ ଫୁରିଜିମ୍ କଣ କେମତି ବସ୍ ରେ ଟୁରିଷ୍ଟ ବସ୍ ରେ ଯାଆନ୍ତି?
ନା ନା ଆମେ ଏଇ କାରରେ ଯାଉ ନିଜ ପର୍ସନାଲ୍ କାରରେ। ଏ ସାଙ୍ଗ ଚାରି ପାଞ୍ଚ ଜଣ ହଁ ହଁ ନିଜେ। ନିଜେ ସାଙ୍ଗ ଚାରି ପାଞ୍ଚ ଜଣ ଯଉ ଯାଆନ୍ତି ସେମାନେ ବି ଚଲାନ୍ତି ଏକା କଣ ଚଲିଇପାରିବେ ଏତେ ବାଟ।
ହଁ ହଁ ଆଉ ଘରେ କିଏ କିଏ ଅଛନ୍ତି ଆପଣଙ୍କର ସବୁ?
ବାପା, ମା, ବଡ଼ ଭାଇ, ସାନ ଭାଇ।
ଆଜ୍ଞା ଆଜ୍ଞା।
ଆସନ୍ତୁ କେବେ ତାରିଣୀ ମନ୍ଦିର ଆସନ୍ତୁ।
ହଁ ଯିବା ଏଇ ଏବେ ଆଉ ଯାଇନୁ ସେଇଠି ଆମ ଭଉଣୀ ଘର।
କୋଉଠି?
ହ୍ୟାଲୋ।
କୋଉଠି, କୋଉଠି?
ଭଉଣୀ ରହୁଛି ସେଇଠି। ବଡବିଲରେ ବଡ଼ବିଲ, ବଡ଼ବିଲ ରେ ଆଉ ମୋ ବାପାଙ୍କର ଜବ ଥିଲା ଯୋଡାରେ ଭାଇ ରହୁଛି ଏବେ ସେଠି ଯୋଡାରେ ଆମର ଯୋଡା ବଡବିଲିରେ ଆମର ପୁରା
ଖାଲି ଡଷ୍ଟ ଗୁଡ଼ା ସେପଟରେ ଦେହ ଖରାପ ହେଇଯିବ ଯଦି ଅଧିକ ଦିନି ରହିବ ସେପଟରେ।
ହଁ ଧୂଳି ଫୁଳି ଟିକେ ଅଧିକ କିନ୍ତୁ ଆମର ତ ମାଇନିଂ କାମ ନା ମାନେ ଇଞ୍ଜିନିୟର ଅଛନ୍ତି ଜେଏସଡବ୍ଲୁ ରେ। ଆଦିତ୍ୟ ବିର୍ଲାରେ।
ହଁ, ହଁ, ହଁ ଦେହ ଖରାପ ହେଇଯିବ ସେ ଯୋଉ ଧୂଳି। ତାପରେ ଗାଡିବିତ ପୁରା ଟ୍ରକ୍ ଡମ୍ଫର ଚାଲିଥିବେ ପୁରା ଲାଇନ ହେଇକି। ପୁରା ଛିଡ଼ା ହେଇଥିବ ଯେତେବେଳେ ଯିବେ।
ସେଇଟା ତ ଠିକ କଥା ବି କହିବାକୁ ଗଲେ ଭଲ ସେଇଟା ଆଉ ଆପଣଙ୍କ ଦେହ ପା ଭଲ ଅଛି?
ଆଜ୍ଞା ଭଲ ଅଛି?
ଆଜ୍ଞା। ଆଉ ପୁରୀ ଫୁରୀ ଗଲେଣି ଯିବେ କି ରଥଯାତ୍ରାରେ?
ପୁରୀ ପୁରୀ ରଥଯାତ୍ରାକୁ ଯିବିନି ଆରଥର ଯାଇଥିଲି ପୁରୀ ତ ମାସକୁ ତିନିଥର, ଚାରିଥର ଯାଉଛୁ।
ଯାହା ହଉ ଜଗା ଡୋରି ଲାଗୁଛି ଆପଣଙ୍କ ପାଖରେ ଆମର ତ ବର୍ଷକରେ ଦୁଇ, ତିନି ଥର
ଲାଗେ ଯାଉ। କାଳିଆର ଦର୍ଶନ ବହୁତ୍ ଟାଇମ୍ ଯାଉ।
କାଳିଆକୁ ଦେଖିକି ଆସନ୍ତି ତ ପୁରା ମନ୍ଦିର ଭିତରେ?
ଖରେ ପୁରା ଏଇଯଉ ପାଖରେ ପୁରା ଧରିକି ଆସିଛି।
ପୁରା ରତ୍ନ ବେଦୀ ପାଖକୁ ଯାଇଛନ୍ତି, କେମିତି ଗଲେ? ଅଛନ୍ତି ବୋଧେ ଚିହ୍ନା?
ସିଏ ଅଛନ୍ତି ତାଙ୍କର ସେ ଯଉ ଆମର ସେ ଯଉ ପଣ୍ଡା ମାନେ ନାହାଁନ୍ତି।
ଆଜ୍ଞା ଆଜ୍ଞା।
ଯିଏ ସେ ଚିହ୍ନା ଟିକେ ଅଛନ୍ତି ଗଲେ ସିଏ ନେଇଯାଆନ୍ତି ପୁରା ପୁରା ପାଦ ଧରିକି ଆସିଥିଲୁ।
କାଳିଆର ପାଦ ଧରିଲେ ଆଉ ବହୁତ ବଡ ଭାଗ୍ୟ ଆପଣଙ୍କର ଆମେ ତ ବର୍ଷକରେ ଦୁଇ ତିନି ଥର ଯିବା ବି ଟିକେ ଅସୁବିଧା ହଉଛି ବର୍ଷକର ଥରେ ବି କେତେବେଳେ ହଉଛି
କାହିଁ ଯେତେବେଳେ ଇଛା ଯିବେ ଡୋରି ଲାଗିଲା ମାନେ ଯିବେ ନ ନ ଡୋରି ଲାଗିଲା କେହି ସେଇଠି ଯାଇ
ନା ଡ ହଁ ସେମିତି ବି ଆମର ହେଇଛି ଆମର ଯାଇଥିଲୁ କିନ୍ତୁ ଜଗା ପାଖକୁ ପୁରା ଯାଇକି ମାନେ ପୁରା ମନ୍ଦିର ପାଖକୁ ଯାଇଥିଲୁ କିନ୍ତୁ ମାନେ ବଡ ଦାଣ୍ଡ ପର୍ଯ୍ୟନ୍ତ ଯାଇଥିଲୁ କିନ୍ତୁ ମନ୍ଦିର ମୁଁହକୁ ଯାଇପାରିଲୁନି।
ସେଇ ପରା ଦର୍ଶନ କରିପାରିବେନି ଜଗାର ଡୋରି ନ ଲାଗିନେ ସେଇଠି ପାଞ୍ଚ ଦିନି ଛଅ ଦିନି ରହିବେ ଦର୍ଶନ କରିପାରିବେନି। ଯାଇଛୁ ମୋ ସାଙ୍ଗ ଗୁଡା ଏମିତି ଯାଇଛୁ ଆମେ ଯାଇଛୁ ଦର୍ଶନ କରିବା ପାଇଁ ସେ କହିଲେ ନା ଆମେ ପରେ ଯିମୁ ଦର୍ଶନ କରିମୁ ଆଉ ଗଲେନି ତ ତା ପରଦିନ ବନ୍ଦ ରହିଲା ଏତେବେଳକୁ କେତେ ଟାଇମ ତାପରେ ଗଲେ ଯେ ଭିଡ଼ ରହିଲା ଆଉ ଯାଇ ପାଇଲେନି ପଳେଇ ଆସିଲୁ।
ଡୋରି ନ ଲାଗିଲେ ଜଗାର କିଛି ହବନି।
ରଜ ତ ଆମର ଏଠି ବଢ଼ିଆ ହୁଏ। ରଜ ଆପଣ ଆସନ୍ତୁ ଦେଖିବେ କେଉଁଝରରେ ବହୁତ ବଢ଼ିଆ ହୁଏ।
ହଁ କେଉଁଝର ରେ ମୋର ଗୋଟେ। ମୋ ସାଙ୍ଗ ଆମ ଝିଅର ସାଙ୍ଗ ସେଇ ଆଜି ଫୋନ କରିଥିଲା ସେ କେଉଁଝର୍ ତାଙ୍କର। ମହାନ୍ତ ତାଙ୍କ କଣ ଘରେ।
ହୁଁ ଉଁ ତମର ରଥ ବି ରଥ ବି ଏଠି ବଢ଼ିଆ ହୁଏ।
ହୁଁ ରଥ କେଉଁଝରରେ ଭଲ ସବୁ ଆମେ ଜାଣିଛୁ ବହୁତ କେଉଁଝରକୁୁ ଭଲସେ।
ଜର ର ସବୁ କଉଠୁ ଆସେ କୁହନି ସବୁଠୁ ମାନେ କୋଉଠି କେହି ପାଉନଥିବେ ସେ ପୁରା ଜଙ୍ଗଲରୁ। ପୁରା ଆଣିକି ସେ ଏଁ ବକଳ ଚମଡ଼ା ବାହାର କରିକି ତାର ଦଉଡ଼ି। କରିକି ଟ ଟଣାଯାଏ।
ଆଜ୍ଞା ଆଉ ଆପଣ କଣ ଖାଇବାକୁ କଣ ଭଲ ଲାଗେ ଆପଣଙ୍କୁ?
ମତେ ଏବେ ନନ୍ ଭେଜ୍ ଟିକେ ଭଲ ଲାଗେ ମୋର ତ ବାର ବହୁତୁ।
ସବୁବେଳେ ନନଭେଜ୍। ଖାନ୍ତି ବୋଧେ ସବୁ
ନା ନା ମୋର ସବୁ ବାର ନୁଅ ସୋମବାର, ମଙ୍ଗଳବାର, ଗୁରୁବାର, ଶନିବାର ମୁଁ ଖାଏନି।
ଯାଆ ହଉ ପୁଅ ପିଲା ହେଇକି ବି ମାନୁଚନ୍ତି।
ଦେହ ଟିକେ ମଝିରେ ଖରାପ ହେଇଗଲା ନା ସେଥିପାଇଁ ଛାଡି ଦେଇଥିଲି।
ହୁଁ ହୁଁ ବେଶୀ ବି ନନଭେଜ୍ ଖାଇବାଟା ଠିକ୍ ନୁଏ ଯେତିକି ବଡି ମାନେ ଦରକାର।
ମନା କଲେ। ଖାଇବନି ବୋଲି ଏତେ ଇଏ ସେ ମଟନ୍ ମଝିରେ ବହୁତ ଖାଇଲି ବୋଲି ଦେହ ବ
ହଁ ସେଟା ମଟନ ଟା ବହୁତ ମାନେ। ଟା ଗରିଷ୍ଠ ଖାଦ୍ୟ ସେଟା ହଜମ ହବାକୁ ବହୁତ
ଖାଦ୍ୟ ଜମା ହଜମ ହବନି ସିଏ।
ସେଇଥି ପାଇଁ ଆମେ ତ ଆଇଁଷ ଖାଉନା ପିଆଜ ନ ବି ବହୁତ କମ ଆମର ସେ ଝିଅ ବି ଖାଉନି ଝିଅ ଛୋଟ ଛୁଆ ଟେ। ଖାଉନି।
ନନଭେଜ୍ ଖାଇବ ମାନେ ସଖାଳକୁ ଦେହଟା ପୁରା ଦୁର୍ବଳ ଲାଗିବ।
ଦୁର୍ବଳ ଲାଗିବ ସେଇଥିପାଇଁ ସେଥିପାଇଁ ଆମେ ମୁଁ ତ ଖାଏନି ଜମା ଝିଅ ବି ଖାଉନି। ଛୋଟ ପିଲାଟା ଛାଡ଼ି ଦେଇଚି କିନ୍ତୁ ପନ୍ଦର ସତର ବର୍ଷର ଛୁଆଟା ଛାଡ଼ି ଦେଇଚି।
ଆପଣଙ୍କର ଗୋଟିଏ ପୁ ପୁ ପୁଅ ଝିଅ ନା ନା କଣ?
ଗୋଟେ ଗୋଟେ।
ହୁଁ ହୁଁ ଆପଣଙ୍କ ହଜବେଣ୍ଡ ପା ରହୁ ନାହାନ୍ତି ପାଖରେ ବୋଧେ।
ନା ସେ ଅଛନ୍ତି ଏ କାମ କରନ୍ତି। କ ବାହାରେ ର ଅଛନ୍ତି।
ଉଁ ହୁଁ ଆ ଆପଣଙ୍କ ଶାଶୁ ଶ୍ୱଶୁର।
ଘରେ ଅଛନ୍ତି ଶା ଶଶୁନ ନାହାନ୍ତି ଶାଶୁ ଖାଲି ରୋଗୀଣା ପୁରା। ଶଯ୍ୟା ସାଇ ଆଉ। ହଁ ବହୁତ ହଇରାଣ ଉଁ ସବୁ ମାନେ। ତାଙ୍କର ମଳ ଫଳ ସବୁ ସଫା କରିବାକୁ ପଡେ।
କଣ କରିବ ଯାହା ହେଲେ ହେ କେଇ ନାହାନ୍ତି ମାନେ ନିଜେ କରିଆ ପଡ଼ିବ ନିଜ ମାଆ ଭଳିଆ ଦେଖିବାକୁ ପଡ଼ିବ।
ଜଣେ ଅଛନ୍ତି ସିଏ କରନ୍ତି ମୁଁ କରେ ମିଶିକି ଟିକେ କରୁ ଆଉ।
ଯା ହଉ।
ଛୁଆ ଟା ବି ପଡୁଛି ନା।
ଫୁ ଶୋ ଶୋଇବେ କେତେବେଳେ ଆପଣ?
ନା ଆମେ ଶୋଇବାକୁ ବାରଟା ସାଢେ ବାରଟା ଝିଅ ପଢିବ ଶୋଇବ ତାର କାଲି ଗୋଟେ ପରୀକ୍ଷା ଅଛି ପୁଣି।
ଆଚ୍ଛା।
ପରୀକ୍ଷା ଦୋଉଚି ଖାଲି
କୋଉଠି କୋଉଠି କଣ ପରୀକ୍ଷା ଦେଉଛନ୍ତି?
ସିଏ ଦୋଉଚି ବୋହୁତ ମେଡିକାଲ୍ ଇଞ୍ଜିନିୟରିଂ ସବୁ ଦୋଉଚି।
ଆଚ୍ଛା ହୋଉ ତାହେଲେ ମ୍ୟାଡ଼ମ୍ ରହୁଚି।
ହୋଉ ରଖୁଚି।
ଆଜ୍ଞା, ମ୍ୟାଡ଼ାମ୍ ରଖନ୍ତୁ।
ଆଜ୍ଞା।